ଆଁ ଆଁ ବସିଛି ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏମିତି ବସିଛି। ଦେହ ଭଲ ଅଛି ।ହଁ ମୁଁ ଭଲ ଅଛି ଆପଣ? ଆଚ୍ଛା ଚାଲନ୍ତୁ ଆମେ ଆମ ଟପିକ ଉପରକୁ ଯିବା।
ହୁଁ।
ତ ଆଜିର ଟପିକ ହଉଛି ଆମର ଆମ ଓଡିଶାର ବିଭିନ୍ନ ପାରମ୍ପରିକ ପର୍ବପର୍ବାଣି।
ଆଚ୍ଛା।
ଆମ ଓଡିଶାର ବିଭିନ୍ନ ପର୍ବପର୍ବାଣି ରହିଛି। ସେଗୁଡିକ ମଧ୍ୟ ଆଉ ରଥଯାତ୍ରା, ଦୋଳ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ରାକ୍ଷୀ ପୂର୍ଣ୍ଣିମା ଏବଂ ଆମର କାର୍ତ୍ତିକ ପୂର୍ଣ୍ଣିମା ଆ ପଣା ସଂକ୍ରାନ୍ତି, ମକର ସଂକ୍ରାନ୍ତି, ଆଉ ଧନୁ ଯାତ୍ରା, ବାକି ଚନ୍ଦନ ଯାତ୍ରା, ପଣା ଯାତ୍ରା, ଆ ଏଇ ସବୁ ଯାତ୍ରା ବହୁତ ପ୍ରସିଦ୍ଧ ଲାଭ କରିଛି। ଆ ତ ଆପଣ ଜାଣିଛନ୍ତି ଆମର ଓଡିଶାରେ ବାର ମାସରେ ତେର ପର୍ବ ଏବଂ ଯାତ୍ରା କଣ ପାଇଁ ହଉଛି?
କଣ ପାଇଁ?
ଅ ତ ଆମ ଯୁଗ ଯେତେ ଆଗଉଛି ଆମ ଜେନେରେସନ ମଧ୍ୟ ସେତେ ଆଗଉଛି ତ ତା ସହିତ ଆମ ମଣିଷ ମାନେ ମଧ୍ୟ ବଦଳୁଛନ୍ତି ଯେହେତୁ ମଣିଷ ମାନେ ଆଜିର ମଣିଷ ମାନେ ଆମ ପୂର୍ବ ପୁରୁଷ ମାନଙ୍କ ଅ ମାନେ ପୂର୍ବ ପୁରୁଷ ମାନଙ୍କ ସଂସ୍କାର ରୀତିନୀତି କୁ ଭୁଲି ଭୁଲି ଯାଉଛନ୍ତି। ହଁ କି ନାଇଁ? ମାନେ ଆଗର ମଣିଷ ତ ଆମେ ମାନେ ବି ଆଜି ମାନେ ଆମର ପାଞ୍ଚ ଆମର ପଚାଶ ବର୍ଷ ତଳକୁ ଯିବା ସେମାନେ କିଭଳି ଥିଲେ ଆମେ କିପରି ଅଛେ। ତ ସବୁଥିରେ ଆମର ଚାଲିଚଳଣ ଖାଇବା ପିଇବା ସବୁଥିରେ ବହୁତ ପରିବର୍ତ୍ତନ ଆସିଛି ଏମିତି କିି ଆଗ ମାନେ ଲୋକ ଛୁଆଁଅଛୁଆଁ କେତେ କରୁଥିଲେ ତ ଏବେ ସେସବୁ ଧୀରେ ଧୀରେ ଲୋପ ପାଇବାରେ ଲାଗିଲାଣି ଆମ ରୀତିନୀତି ଆମ ପର୍ବବାଣି କେହି ମାନୁନାହାନ୍ତି ତ ଏମିତି ବି ଦିନ ଆସିବ ଯୋଉ ଯେବେ ଆମର ଏ ସବୁ ମାଟିରେ ମିଶି ଯିବାର ସମ୍ଭାବନା ରହିଛି ତ ସେଇ ସବୁକୁୁ ବଜାୟ ରଖିବା ପାଇଁ ବିଭିନ୍ନ ପର୍ବପର୍ବାଣୀ ମାଧ୍ୟମରେ ଏ ସବୁ ଆମକୁ ଜାବୁଡି ମାନେ ସାଇ ଏତିକି ରଖିବା ପାଇଁ ଏଇ ପର୍ବପର୍ବାଣୀ ମାନେ ପାଳନ କରାଯାଉଛି ଯେମିତି କିି ରାକ୍ଷୀ ବନ୍ଧନ ରକ୍ଷାବନ୍ଧନ ଯାହାକୁ ମାନେ ଯାହାକୁ ଆମେ କହୁଛେ ରାକ୍ଷୀ ପୂର୍ଣ୍ଣିମା ଏଇ ରାକ୍ଷୀ ପୂର୍ଣ୍ଣିମା ହଉଛି ଭାଇ ଓ ଭଉଣୀ ମାନଙ୍କ ପାଇଁ ଏକ ପବିତ୍ର ଦିନ ଯୋଉ ଦିନ ଭାଇ ଭାଇର ଭାଇ କୁ ତା ଭଉଣୀ ରାକ୍ଷୀ ବାନ୍ଧେ ଏବଂ ପ୍ରତିଜ୍ଞା ତାଠୁ ନେଇକି ଅ ଯେତେ ଅସୁବିଧା ହେଲେ ବି ତା ଭଉଣୀ ଆଖିରେ କେବେ ଲୁହ ଆସିବାକୁ ଦବନି ଏବଂ ସବୁ ପରିସ୍ଥିତିରେ ତା ଭଉଣୀର ଢାଲ ହେଇ ରହିବ ଅ ଏବଂ ତାକୁ ସାନ ବଡ ଭାଇ ବି ଭଉଣୀଙ୍କୁ ଆଶୀର୍ବାଦ ଦେଇଥାଏ ଏବଂ ଏହି ପ୍ରତିଜ୍ଞା କରିଥାଏ କି ତ ଜୀବନ ଥିଲା ଯେ ସେ ତା ସାନ ଭଉଣୀର ଯତ୍ନ ନେବ ଠିକ ତା ବାପା ପରି ଯେମିତି ବାପା ଆମ ମନ ଭିତରେ ଯେତେ କୋହଥିଲେ ବି ବାହାରକୁ ଦେଖେଇ ଜାଣିବାକୁ ଦିଅନ୍ତନି କି ମନ ଭିତରେ କେତେ କଷ୍ଟ ଅଛି ଠିକ୍ ସେମିତି ଗୋଟେ ଭାଇ ବାପା ପରେ ଭାଇ ଦ୍ଵିତୀୟ ବାପା ହେଇଥାନ୍ତି ଅ ବା ବାପା ବାପା ଭଳି ଆମର ଯତ୍ନ ନେଇଥାନ୍ତି କାରଣ ବାପାଙ୍କ ପରେ ଘରର ଦାୟିତ୍ୱ ଆମର ଭାଇ ନେଇଥାଏ ଯାହା ବଡ ଭାଇ ବଡ ଭାଇ ହୁଅନ୍ତୁ କି ସାନ ଭାଇ ହୁଅନ୍ତୁ ଭାଇ ଆମର ବଡାଇ ବାପାଙ୍କ ପରି ଯତ୍ନ ନେଇଥାନ୍ତି ତ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ରଖି ରଖିବା ପାଇଁ ଆମର ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥିବେ ପାଳନ କରାଯାଇଛି ତ ଆପଣ ଆପଣଙ୍କ ଘରେ ତ ନିଶ୍ଚୟ ରାକ୍ଷୀ ପୂର୍ଣ୍ଣିମା ପାଳନ କରୁଥିବେ। ତ କେମିତି ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା କେମିତି ପାଳନ କରନ୍ତି?
ଦେଖ କହୁଛି ମାନେ ରାକ୍ଷୀ ପୂର୍ଣ୍ଣିମା ହଉଛି ଆମ ଭାଇ ଭଉଣୀଙ୍କର ସ୍ନେହ ଆଉ ଭଲ ପାଇବାର ପର୍ବ ତ ଏଇ ଦିନ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାଧେ ତାର ମଙ୍ଗଳ କାମନା କରେ। ତ ଭାଇ ଭଉଣୀ ମୁଁ ସୁରକ୍ଷା ଦେବା ପାଇଁ ପ୍ରତିକା କରେ ଆଉ ଭାଇ ମଧ୍ୟ କଣ କରେ ଯେ ଭଉଣୀ ଯଦି ରାକ୍ଷୀ ବାନ୍ଧିବ ତାକୁ ଉପହାର ଦିଏ ତ ଦେଖିବ ମାନେ ଆମର ଗାଁ ଗହଳିରେ ଆମେ ଭାଇ ମାନେ ଭାଇ କ ଏତେ ଭଲ ପାଉଛେ ଯେ ଭାଇ ଉପହାର ବଦଳରେ ଆମକୁ ବାଡ଼େଇ ଦିଏ ତତେ ପାହ ଦେବ ଯିବି ଣୀ ଆମକୁ ଛିଡାଏ ଅ ପ୍ରତ୍ୟେକ ମାସ ଜାଣିଥଥିବା ଶ୍ରାବଣ ମାସରେ ହିଁ ଆମର ରାକ୍ଷୀ ପୂର୍ଣ୍ଣିମା ପଡେ ଶ୍ରାବଣ ମାସ ଶେଷ ଆଡ଼କୁ ତ ସେତେବେଳେ କଣ ହୁଏ ନା ଭାଇ କଣ କରେ ମାନେ ଭାଇ ସିନା ଆମକୁ ମାନେ କହିପାରେନି ଯେ ମୁଁ ତତେ ସୁରାକ୍ଷା ଶିକ୍ଷା ଦେବି କି କଣ କରିବି କି ଗିଫ୍ଟ ମାନେ ସେ ଆମକୁ ଛିଡ଼ାଏ ଗିଫ୍ଟ ପାଇଁ କହେଁ ଗିଫ୍ଟ ପାଇବା ଆଶାରେ ମାନେ ରାକ୍ଷୀ ବାନ୍ଧୁଛନ୍ତି କିନ୍ତୁ ଭାଇ ତାର ସୁରକ୍ଷା ଆଉ ବର୍ଚନ ସେ ଜାଣେ ତ ରାକ୍ଷୀ ପୂର୍ଣ୍ଣିମା ହେଉଛି ଆମର ଏକ ପବିତ୍ର ପର୍ବ ଯାହାକି ଆମ ଭାଇ ଭଉଣୀ ମାନଙ୍କ ସ୍ନେହର ପ୍ରତୀକ ଆଉ ଭଉଣୀ ଭାଇଙ୍କ ହାତରେ ଡାକ କୀ ବାନ୍ଧେ ସୁରକ୍ଷା ପାଇଁ ଶପଥ ନିଏ ତ- ଅ -ଦେଖ ମାନେ ଘରେ ପରିବାରରେ ମଧ୍ୟ ସମସ୍ତଙ୍କର ମାନେ ଅ ସମ୍ପର୍କ ଭଲ ରୁହେ ଆଉ ଗୋଟେ କଥା ଜାଣିଛନ୍ତି ଅ-ଆମର ରାକ୍ଷୀ ପୂର୍ଣ୍ଣିମାାରେ ହିଁ ଆମର ଗହ୍ମା ପୂର୍ଣ୍ଣିମା ପଡେ ଯାହାକୁ ରାକ୍ଷୀ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା କୁହାଯାଏ ସେଦିନ ଗାଈ ଆଉ ବଳଦଙ୍କୁ ମଧ୍ୟ ପୂଜା କରାଯାଏ। କୃଷକ ମାନେ ନିଜ ପଶୁ ମାନଙ୍କୁ ସଜେଇକରି ଫୁଲ ମାନେ ପକେଇକରି ତାକୁ ମାନେ ସିନ୍ଦୁର ଲଗେଇକରି ପୂଜା କରନ୍ତି ଆଉ ଭଲ ଫସଲ ଆଉ ପସ ସୁ ମାନଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତି ।ଗହ୍ ପୂର୍ଣ୍ଣିମା ବି ଆମ ଓଡିଶାର ଏକ ଲୋକପ୍ରିୟ ପର୍ବ ତ ମାନେ ଭାଇ ଭଉଣୀଙ୍କର ସ୍ନେହ ଆଉ ଗହ୍ ପନିମାନୋରେ କୁନେଇରେ ଆମର ପଶୁ ମାନଙ୍କର ମାନେ ଯଉ ଆମର ଅଛନ୍ତି ଗାଈ ବଳଦଙ୍କର ପର୍ବ ।ତ ଆମେ ଏମିତି ହିଁ ରାକ୍ଷୀ ପୂର୍ଣ୍ଣିମା ଟାକୁ ପାଳନ କରୁ ଭାଇକୁ ରାକ୍ଷୀ ବାନ୍ଧିକିରି ତାକୁ ମିଠା ଖୁଆଇ ତାକୁ ବନ୍ଦେଇକରି ଏମିତି ହି ରାକ୍ଷୀ ପୂର୍ଣ୍ଣିମା ପାଳନ କରୁ ଆଉ। ଆପଣ କେମିତି କରନ୍ତି।
ପ୍ରଥମେ ତ ଭାଇଙ୍କୁ ଗୋଟେ ଆସନରେ ବା ତା ଆମ ଘରେ ଯାହାବି ବସିବାର ସୁବିଧା ଥିବ ଆସନ ନହେଲେ ଗୋଟେ ଚାୟାରି ଚେୟାର ଉପରେ ବସେଇବାକୁ ଭାଇ କୁ କୁହାଯାଏ ତା ତାପରେ ଭାଇ କୁ ରାକ୍ଷୀ ବାନ୍ଧିବା ପାଇଁ ସ୍ଵତନ୍ତ୍ର ଗୋଟେ ଭାବେ ଥାଳି ପ୍ରସ୍ତୁତ କରାଯାଇଥାଏ। ସେଇ ଥାଳିରେ ଆମର ରାକ୍ଷୀ ତା ସହିତ କିଛି ମିଠା ତ ଯିଏ ବି ଯାହା ମିଠା ରଖିପାରିବ ରସଗୋଲା ଗୋଲାପଜାମୁ ତା ସହିତ ମୋତିଚୁରା ଲ ଡୁ ନହେଲେ ମହେଷର ଗଜା ନହେଲେ ଛେନାପୋଡ ଯେହେତୁ ରାକ୍ଷୀ ପୂର୍ଣ୍ଣିମା ଖୁସିର ଦିନ ତ ଯେ କୌଣସି ମିଠା ବି ଆମେ ଭାଇକୁ ଖୁଆଇ ପାରିବା ତ ଯେ ଯା ଇଚ୍ଛା ଅନୁ ରେ ଭାଇର ପ୍ରସନ୍ଦ ଅନୁସାରେ ସେଇ ମିଠା କୁ ର ରଖାଯାଏ ତା ସହିତ ଚନ୍ଦନ ସିନ୍ଦୁର ଏବଂ ଦୁବ ବରକଳି ପତ୍ର ଅରୁଆ ଚାଉଳ ତା ସହିତ ହଳଦୀ ଏବଂ ଦୀପ ଏସବୁ ଗୋଟେ ଥାଳିରେ ରଖି ସାରିବା ପରେ ଭାଇର ପାଦକୁ ଧୁଆଯାଏ ସ୍ବତନ୍ତ୍ର ଭାବରେ ତା ସହି ତ ଭାଇର ପାଦକୁ ଗୋଟେ ଅ କପଡାରେ ପୋଛିକି ମାନେ ଶିଶି କଣ କରାଯାଏ ତା ସହିତ ଆ ଭାଇର ପ୍ରଥମେ ଭାଇର ମୁଣ୍ଡରେ ଚନ୍ଦନ ଲଗେଇ ତାକୁ ଅରୁଆ ଚାଉଳ ଦୁବରେ ବନ୍ଧାଯାଏ ତା ପରେ ଆମର ଆଳତି ବା ଦୀପରେ ଦୀପ ବୁଲା ଯାଏ ତାପରେ ଭାଇକୁ ମିଠା ଖୁଆଯାଏ ନାଇ ତାପରେ ରାକ୍ଷୀ ବାନ୍ଧାାଯାଏ ତ ରାକ୍ଷୀ ବାନ୍ଧିବା ପରେ ଭାଇ ଭାଇ ହାତ ରାକ୍ଷୀ ବାନ୍ଧିବା ପରେ ଭାଇର ମୁହଁ ମି ଏହା କରିବା ପରେ ଯେହେତୁ ଭାଇ ବଡ ତ ଭାଇଠୁ ଆଶୀର୍ବାଦ ନିଆଯାଏ। ତ ଭାଇ ତାଙ୍କ ତାଙ୍କ ସକ୍ଷମ ଅନୁସାରେ ଭାଇ କେବେ ପାଞ୍ଚଶହ କେବେ ସାତଶହ ତ କେବେ ନୂଆ ଡ୍ରେସ ଏଇଭଳି କିଛି ଉପହାର ଦିଅନ୍ତି। ତା ସହିତ ଜୀବନ ଯାକ ଭଉଣୀର ଯତ୍ନ ନେବା ସହ ଭଉଣୀର ଭଲ ମନ୍ଦରେ ବୁଝିବାର ଦାୟିତ୍ୱ ନେଇଥାନ୍ତି ଏବଂ ଭାଇ ହୋଉଚି ମାନେ ଆଜିକା ମାନେ ଏବେର ଜୀବନରେ ବା ଏବେର ଜୀବନରେ ହୋଉ କି ସବୁ ଜୀବନରେ ହୋଉ ଗୋଟେ ଭଉଣୀ ପାଇଁ ଗୋଟେ ଭାଇର ଭୂମିକା ବୋହୁତ ବଡ ହୋଇଥାଏ କାରଣ ଏ ସ୍ୱାସ୍ଥ୍ୟପର ଦୁନିଆରେ ଏବେର ମାନେ ଏବ ସେ ହିଂସ୍ର ଦୁନିଆରେ ଗୋଟେ ଭେଉଣୀ ପାଇଁ ନିଜ ଭାଇର ନିହାତି ଦରକାର ରହିଚି ସେ ସବୁ ତ ଆପଣ ବୁଝିଥିବେ ଜାଣିଥିବେ।
ଦେଖନ୍ତୁ ଅ ଦେଖନ୍ତୁ ଗୋଟେ ଭଉଣୀ ଖୋଜେ ତା ଭାଇ କି କିନ୍ତୁ ଗୋ ଗୋଟ ଭାଇ କେବେ ଖୋଜେ ନାହିଁ ତା ଭାଇକି। କାରଣ ଯେତବେଳେ ମାନେ ହଁ
ଅ କାରଣ ମୁଁସ ମୁଁ ଦେଖିଛି କେତେ ଜାଗାରେ ମୁଁ ଗୋଟେ ମୋର ଗୋଟେ ସାଙ୍ଗର ଗୋଟେ ଭାଇ ଅଛନ୍ତି ଯାହାର ଭଉଣୀ ନାହାନ୍ତି ମାନେ ଏମି ତି ଗୋଟେ ପୁଅ ହୋଇ ଗୋଟେ ତାଙ୍କ ଘରେ ମାନେ କହିବାକୁ ଗଲେ ଧନ ସମ୍ପତ୍ତିର କୌଣସି ଅଭାବ ନାହିଁ ତାଙ୍କ ଘରେ ସମସ୍ତେ ଚାକିରି ତ ସେ ପୁଅ ବି ନିଜେ ଗୋଟେ ଆର୍ମି ଚାକିରି କରନ୍ତି କିନ୍ତୁ ଗୋଟେ ଭଉଣୀ ପାଇଁ ଏତେ ମାନେ ବିକଳ ହୁଅନ୍ତି। ଭଉଣୀର ଡାକ ପାଇଁ ଏତେ ବିକଳ ହୁଅନ୍ତି ସମସ୍ତଙ୍କୁ ଭଉଣୀ କରିବା ପାଇଁ ବହୁତ ଇଚ୍ଛା କରନ୍ତି କିନ୍ତୁ ସେ ଚାହାନ୍ତି ଯେ ମୋ ଭଉଣୀ ହବ ପୁରା ମୁଁ ତାର ନିଜ ନିଜ ଭାଇ ଠୁ ବି ଅଧିକ ଯତ୍ନ ନେବି ତାର ସବୁ ଯତ୍ନ ନେବି ମାନେ ମାନେ ଗୋଟେ ଭଉଣୀ ରାକ୍ଷୀ ପୂର୍ଣ୍ଣିମା ଦିନ ସେ ଭାଇ ଏତେ କାନ୍ଦନ୍ତି ମାନେ ଶୁଣିକି ବହୁତ ମାନେ କଷ୍ଟ ହୁଏ କି ଗୋଟେ ଆଜିକା ଦୁନିଆରେ ବି କେହି ଅ ଗୋଟେ ମାନେ ଭଉଣୀ ପାଇଁ ଏତେ ମାନେ ପାଗଳ
ସେଇଟା ମୁଁ କୋହୁନି ମୁଁ କୋହୁଚି କି ଗୋଟେ ଭଉଣୀ ଗୋଟେ ଭାଇ କି ଖୋଜୁଚି ଗୋଟେ ଭାଇ ବି ଗୋଟେ ଭଉଣୀ ଖୋଜିବ କିନ୍ତୁ ଗୋଟେ ଭାଇ କେବେ ଗୋଟେ ଭାଇକୁ କେବେବି ଖୋଜେ ନାହିଁ।
ସେଇଟା ତ ସେଇଟା ତ ଅଲଗା କଥା ସେ କହନ୍ତି ନା ଭାଇ ଭଗାରୀ କିନ୍ତୁ ଭାଇ ଆଉ ଭଉଣୀର ସମ୍ପର୍କ ସବୁ ସବୁ ଦିନ ପାଇଁ ଭଲ ହୋଇଥାଏ ସେ ଆଜି ମାନେ ଭାଇ ଭଉଣୀର ସମ୍ପର୍କ କିଛି ନିଆରା ସେଟା କହନ୍ତିନା ଅତୁଟ ବନ୍ଧନ ଭାଇ ଭଉଣୀଙ୍କ ସମ୍ପର୍କ ବାକି ଆଉ ଭାଇ ଭାଇର ସମ୍ପର୍କ ଭାଇ ଭଗାରୀ ତ ସେମିତି କିଛି ତ ସେଇଥିପାଇଁ ତ ଭାଇ ଭାଇ ଭଉଣୀର ସମ୍ପର୍କକୁ ରାକ୍ଷୀ ପୂର୍ଣ୍ଣ ଭାବେ ପାଳନ କରାଯାଉଛି ଯୋଉଟା ଯୁଗ ଯୁଗ ପର୍ଯ୍ୟନ୍ତ ରହିଛି ଭାଇ ଭଉଣୀର ସମ୍ପର୍କ ପବିତ୍ର ସମ୍ପର୍କ ହୋଇଥିବାରୁ। ହୁଁ କାରଣ ଭାଇ ସବୁବେଳେ ଭଉଣୀର ର କ୍ଷା କରେ ଭାଇ ଭଉଣୀର ସମ୍ପର୍କ କେବେ ଅପବିତ୍ର ହୁଏନି ହଁ ମୋର ଟାଇମ ହେଇଗଲାଣି ମୁଁ ରଖୁଚି।